ହାଲୋ, ହଁ ଦିଦି।
କଣ କରୁଚୁ?।
ଛାତ ଉପରେ ଅଛି।
ଉଁ, ଟିଉସନ୍ ରୁୁ ପଳେଇ ଆସିଲୁ?।
ହାଲୋ।
ଟିଉସନ ରୁ ପଳେଇ ଆସିଲୁ କି?
ହୁଁ।
ଟିଉସନ ରୁ ପଳେଇ ଆସିଲୁ କି?
ହ୍ୟାଙ୍ଗ୍ ହେଉଛି ନେଟୱାର୍କ ପ୍ରୋବ୍ଲେମ୍ ଅଛି।
ମୋ କଥା ଶୁଣା ଯାଉନି?
ହଁ ଏବେ ଶୁଣାଗଲା।
ହଁ ଗୋଟେ ଜାଗାରେ ଠିଆ ହେଇ କଥା ହୁଅ, ଶୁଣାଯିବ।
ହୁଁ ହୁଁ।
ହୁଁ, ମୁଁ କହିଲି ଟିଉସନ ରୁ ପଳେଇ ଆଇଲ?
ହଁ ଦିଦି କୁହ।
ଆରେ ଟିଉସନ ରୁ ପଳେଇ ଆସିଲ କି?
ହଁ।
କେତେବେଳେ ଆସିଲ?
ତମ ଘରେ କଣ ରୋଷେଇ ହେଇଚି?
ଆମ ଘରେ ଆଜି ହେଇଚି ହ୍ୟାଲୋ।
ହଁ।
ଆମ ଘରେ ଆଜି ହେଇଛି ଚିଙ୍ଗୁଡି ଆଳୁ ଝୋଳ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଦିଦି କୁହ।
ଆମ ଘରେ ଆଜି ରୋଷେଇ ହେଇଚି ଚିଙ୍ଗୁଡି ଆଳୁ ଝୋଳ।
ହଁ କଣ ଖାଇଲ? କଣ ଖାଇଲ ଦିଦି?
ମୁଁ ସନ୍ଧ୍ୟାରେ ଖାଇଲି ଚକୁଳି ଆଉ ଚଟଣି।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଦିଦି କୁହ।
ତମେ କଣ ଖାଇଲ କୁଅ?
ତୁମେ କ ଖାଇଲ?
ଚକୁଳି ଖାଇଲି।
ଆଉ।
ଚକୁଳି ସାଙ୍ଗେ ଚଟଣି ଖାଇଲିି।
ଆଉ କି ଚଟଣି।
ବାଦାମ ଆଳୁ ନାଇଁ ନାଇଁ ନାଇଁ। ବାଦାମ ଟମାଟୋ ଚଣା ଡାଲିର ଗୋଟେ ଚଟଣି ହେଇଥିଲା ଆଉ।
ଅ ହ।
ତମେ କଣ ଖାଇଲ।
ଆମ ଘରେ ବି ଚକୁଳି ହେଇଥିଲା।
ତମ ଘର ବି ଚକୁଳି ହେଇଥିଲ।
ହୁଁ।
ବଢିଆ ଆଉ ତମର ଆମର ସମାନ ହେଇଗଲା।
ହଁ।
ଆଜି ସ୍କୁଲରେ କଣ କଣ କଲ ସବୁ। ଆଜି ସ୍କୁଲରେ ସବୁ କଣ କଣ କଲ।
ଉଁ।
ଶୁଣା ଯାଉନି କି ମୋ କଥା।
ଶୁଭା ଯାଉନି।
କୋଉଠି ଅଛ ତମେ?
ନେଟୱାର୍କ ପ୍ରୋବ ନେଟୱାର୍କ ପ୍ରୋବ୍ଲେମ୍ ଅଛି ଶୁଭା ଯାଉନି।
ନେଟୱାର୍କ ଅସୁବିଧା ଅଛି କୁଅ। କୋଉଠି ଅଛ? କୋଉଠି ଅଛ?
ଦି ହଁ ଦିଦି ଶୁଭା ଯାଉନି।
ହ୍ୟାଲୋ। ହ୍ୟାଲୋ।
ହଁ ଦିଦି।
ଏବେ ଶୁଣାଗଲା।
ହଁ ଟିକେ ଟିକେ ହ୍ୟାଙ୍ଗ ହଉଚି।
ହେଙ୍ଗ ନାଇଁ ଆବାଜ ଆସୁନି ଆବାଜ ଧୀରେ ଧୀରେ ଅଟକିକି ଆସୁଚି।
ଏଥିରେ ଅଟକିକି ଆସୁଛି। ଆଉ ହୁ ହୁ।
ହଁ କୋଉଠି ଅଛ ଗୋଟେ ଜାଗାରେ ଠିଆ ହ ଉନ ଯୋଉଠି ଅଛ ସେଇଠି ଗୋଟେ ଜାଗାରେ ଠିଆ ହେଇ କଥା ହୁଅ।
ଶୁଭା ଯାଉନି ଦିଦି।
ହାଲୋ।
ହାଲୋ। ହାଲୋ।
ଏବେ ଶୁଣାଗଲାକି ଶୁଣ ଗଲାକି ଏବେ?
ହ୍ୟାଙ୍ଗ ହ୍ୟାଙ୍ଗ ହ୍ୟାଙ୍ଗ ହେଉଚି ଟିକେ ଟିକେ।
ହଉ ଗୋଟେ ଜାଗାରେ ଠିଆ ହେଲେ ସିନା ହବ।
ହଁ ମୁଁ ଗୋଟେ ଜାଗାରେହିଁ ଅଛି।
ହଁ। ଗୋଟେ ଜାଗାରେ ବସ ଆଉ କଥା ହୁଅ ହେଲା।
କଁ କରୁଚ? ସ୍କୁଲରେ ଖେଳ ହେଲା ତାପରେ ମ୍ୟା-ମ୍ୟାଥ୍ ପିରିୟଡ଼୍ ହେଲା ସାଇନ୍ସ ପିରିୟଡ଼୍ ହେଲା ଆଉ କିଛି ହେଇନି।
ହଁ ଅଁ ମୁଁ ଏବେ ରୋଷେଇ କରୁଚି।
ହଉ ଦିଦି କୁଅ?
ଆଉ ସ୍କୁଲରେ ସ୍କୁଲରେ କଣ ଖାଇବାକୁ ଦେଲେ ଆଜି?
ଦେଲେ ଆଜି ଭାତ ବଢ଼ି
ଆଜି ମଙ୍ଗଳବାର ବୋଲି ବଢ଼ି ତରକାରି।
ତେମେ ଆଜି ଘରେ ଭାତ
ମୁଁ ଘରେ ଆଜି ଆଳୁ ଭଜା ଶାଗ ଭଜା ଖା
ଆଜି ସାଧା ଖାଉଛକି? ହାଲୋ।
ହଁ ଆଜି ମଙ୍ଗଳବାର ସାଧା ଖାଉଚି ମୁଁ।
ତମେତ ଏବେ ତମେତ ଏବେ କହିଲ ଆମ ଘରେ ଚିଙ୍ଗୁଡ଼ି ରୋଷେଇ ହେଇଚି କହିକି।
ସେଇଟା ଆମ ଘର ଲୋକ ଖାଇବେ। ସେଇଟା ଆମ ବାକି ଘର ଲୋକମାନେ ଖାଇବେ। ହଁ। ମୁଁ ସାଧା ଖାଇବି। ହାଲୋ। ହାଲୋ। ହାଲୋ ଝିଅ।